ହ୍ୟାଲୋ। ହ୍ୟାଲୋ। ହ୍ୟାଲୋ।
ହ୍ୟାଲୋ।
ହୁଁ। ମତ ଆପଣଙ୍କୁ।
ହ୍ୟାଲୋ।
ମୁଁ ଆପଣଙ୍କୁ ଭଲସେ।
ହଁ ହଁ ସୁଣାଗଲା।
କଣ କରୁଥିଲେ ଆପଣ ଏବେ?
ଏବେ କିଛି ନାହିଁ ଏମବେ ବସିଥିଲି ଆଉ।
ଖଇକି ବସିଥିଲେ?
ହଁ।
ହୁଁ। ତ ମୁଁ କହିବା କ ଚାହୁଁଥିଲି, ସକାଳେ ଆମେ କଥା ହେଇଥିଲେ ସେ ଯେଉଁ ମହେନ୍ଦ୍ରଗିରି ଯେଉଁ ଯିବାର ଆପଣ ମହେନ୍ଦ୍ରଗିରି ଜିରାଙ୍ଗ ଆଉ କୁଆଡ଼େ ତପ୍ତପେନି ଖସୁଡ଼ା ନାଇଁ କି ଖସଡ଼ା ତ ସେ ବିଷୟରେ କିଛି କୁହନ୍ତୁ? ମୁଁ ଶୁଣିବାକୁ ଚାହୁଁଛି ତ ଆପଣଙ୍କର ଯେଉଁ ଯାଇଥିଲେ ଯେଉଁ ଗମନାଗମନ କରୁଥିଲେ ତ ଆପଣ କେମିତି ଲାଗିଥିଲା ଆଉ କେମିତି କେମିତି ଗଲେ ମୁଁ ଟିକେ ଜାଣିବା ପାଇଁ ଚାହେଁ।
ତୁ ବାହାରିକି ପଳେଇଥିଲୁ ମାନେ ଚାରିଟାରୁ ଯାଇଥିଲୁ ଏ ବାହାରିକି ସମସ୍ତେ। ସେଇଠୁ
ଆପଣ ଟିକେ ଶୁଣନାହାନ୍ତି ଆପଣ ଆପଣ ଅଧିକ କହିପାରିବେ? ତ ନା ମୁଁ କହିବି ଶୁଣିବି ଆପଣ ନା ଚଳିବ କି? ମୁଁ କହିଲି ଆପଣ ଭଲ ନାହିଁ ତ, କହିପାରିବେ ତ?
ହଁ ହଁ, ଆମେ ଫାଷ୍ଟ ପ୍ରଥମେ ଗଲୁ ଯୋଉ ବୌଦ୍ଧିକ ବୌଦ୍ଧ ସ୍ତୁପ ସବୁ ଅଛି। ଜିରାଙ୍ଗ ଆମର ସେଠିକି ଗଲୁ, ହଁ ସେଠ ଏଠୁ ଆମେ ଗଲୁ ତପ୍ତ ପାଣି, ଏ ଯୋଉ ସରି ହଁ ଖସଡା ଜଳପ୍ରପାତ ଗଲୁ।
ହୁଁ, କି ଆପଣ ବହୁତ ଶୀଘ୍ର, ବହୁତ ଶୀଘ୍ର ପଳେଇଲେ। ତ ଟିକେ ବିସ୍ତାର ଭାବରେ ଟିକେ କୁହନ୍ତୁ ଯେ -ମାନେ ଜିରାଙ୍ଗ ଗଲା ପରେ
ନାଇଁ ଆମେ ଜିରାଙ୍ଗ ଟିକେ ସେ ସବୁ ଜିନିଷ ମାନେ ହଁ ଭଲ ଲାଗିଲା ସବୁ ନୂଆ ଜିନିଷ ଆମେ ଦେଖିଲୁ।
ହୁଁ ହୁଁ
ଆଣିନୁ କଳା ତାଙ୍କ ସଂସ୍କୃତି ଟିକେ ଟିକେ ସବୁ ଜାଣିଲୁ। ତାପରେ ସେଠି ପିଲାମାନେ ବି ରହି ରହିକି ଯୋଉ ପଢାପଢି କରନ୍ତି,
ହଁ ତାଙ୍କର ସବୁ ବେଶ ଭୂଷା ପୋଷାକ ସବୁ ଅନ୍ୟ ତମ ନାଇଁ
ନ ମାନେ ହଁ
ହଁ ସେ ଆଉ ଦେଖିବେ ତାଙ୍କର ଖାଇବା ଖାଇବା ବିନା ମାନେ ଅନ୍ୟ
ସଂସ୍କୃତରେ କଥାବାର୍ତ୍ତା କରନ୍ତି, ହଁ ହଁ ସେମାନେ ସଂସ୍କୃତରେ ହିଁ କଥାବାର୍ତ୍ତା କରନ୍ତି। ତ ସେମାନଙ୍କ ନାଇଁ ଆମେ ତ କ କଥା ହେଇନୁ ବାବା ଯାଇକି କଥା ହଉଥିଲେ ଏମିତି
ତା ନାଇଁ ମୁଁ ଥରେ କଥା ହେଇଥିଲି, ହିନ୍ଦୀରେ ବି ସେମାନେ, ହିନ୍ଦୀ ବିଷୟ ଜାଣନ୍ତି ବୋଧେ?
ହଁ ହଉଥିବେ ହିନ୍ଦୀରେ କିନ୍ତୁ ମାନେ ଯୋଉମାନେ ଛୋଟ ଛୋଟ ପିଲାମାନେ ମାନେ ସଂସ୍କୃତରେ ବି କଥା ହୁଅନ୍ତି। ତ ହଁ, ସେମାନଙ୍କ ସହିତ ହଁ ମୁଁ ତ ପଢୁଥିଲି ସଂସ୍କୃତ।
ମାନେ
ଯୋଉ ଆମର ନବମ ଦଶମରେ ଥାଏ ହିନ୍ଦୀ ସଂସ୍କୃତ ଗୋଟେ ଗୋଟେ, ଗୋଟେ ବିଷୟ ପଢିବ, ମୋର ସେତେବେଳେ ସଂସ୍କୃତ ଥିଲା। ହଁ ଅଁ
ଆମ ଖାଲି ଜାଣିଛୁ, ମୁଁ ଖାଲି, ଆମ ଖାଲି ଦି ତିନି ଜାଣିଛି ଅହମ ତୁଭ୍ୟମ ବାଲଗ ବାଳକ ବାଳକାହା
ହଁ ତାର ତ ବହୁତ ଅଛି।
ହଁ ଠିକେ ତାପରେ ସେଇଠୁ ସରିଲା ପରେ
ଏଠୁ ଆମେ ଜଳପ୍ରପାତ ଗଲୁ, ସେଠି ବୁଲାବୁଲି କରିଲୁ
ହୁଁ ହୁଁ
ସେଠି ଟିକେ ଫଟୋ ଉଠେଇଲୁ ତାପରେ ଖିଆ ପିଆ ସବୁ ସେଠି କରିଦେଲୁ
ଫଟୋ ଉଠେଇନ ଜିରାଳ ଫୋଟ ଉଠେଇନ ହଁ ସେଠି ଫଟୋ ଉଠେଇବା ତାପରେ ଗଲେ ଖସଡା ଗଲେ ଖସଡ଼ା ହଁ
ହଁ ସେଠୁ ଗଲା ପରେ ମହେନ୍ଦ୍ରଗିରି ଗଲୁ
ହୁଁ ହଁ
ତ ମହେନ୍ଦ୍ରଗିରିରେ ଆମଠୁ ଯେତିକି ସବୁ ଆମର ପ୍ଲାଷ୍ଟିକ ମାନେ ବୋଟଲ ନେଇଥିଲୁ ବ୍ୟାଗ୍ ନେଇଥିଲୁ। ସେମାନେ ସେଟା ରଖିଦେଲେ ଗାଡିରୁ
ଟିକେ ଟିକେ ରୁହନ୍ତୁ ଟିକେ ଟିକେ ଟିକେ ଟିକେ ମୁଁ ଅଟକେଇବାକୁ ଚାହିଁବି ମହେନ୍ଦ୍ରଗିରି ମହେନ୍ଦ୍ରଗିରି ଗଲା ପରେ ହେଲା ତ ସେଠିକଣ ହୁଏ। ମାନେ ଗାଡି ଟା ତୋଲେ ରଖି ଦିଅନ୍ତି ତ ଚାଲି ଚାଲି ଗଲେ ଉପରକୁ
ହଁ ମାନେ ଯୋଉ ଗାଡି ଯେ ତି ଏଞ୍ଜୟ ତାର ଯୋଉ
ହଁ ମ ଉପ ଉପର ଯାଇ ଯାଏ ତାପରେ ତ ହଁ ତାପରେ ହଁ ତାପରେ ଟିକେ ପରେ ଚାଲିବାକୁ ପଡେ ତ ଚାଲି ପାରିଲେ
ହଁ ଚାଲିକି ଯିବ ହଁ
ନାଇଁ ଉପରଭୁ ଚାଲି ପାରିଲେ ଯୋଉ ଗୋଟେ ଭୀମ ନା କଣନ୍ତି ଚାଲି ପାରିଲେ ପ୍ରଭୁ
ହଁ
ହଁ କିନ୍ତୁ ଆପଣଙ୍କ ଭାଇ ଚାଲି ପାରିନଥିଲେ
ବୟସ୍କ ଲୋକ ମାନେ ଯାଇପାରିଲେନି ଆମେ ଗଲୁ ଆଉ
ହେ ନାଇଁ ଆପଣଙ୍କ ଭାଇ ଠିକ ଅଛି ସହିତ ଆମେ ଯାଇଥିଲୁ ଥରେ ତାଙ୍କି ଚାଲି ପାରୁନଥିଲେ। ଉପରେ ବୁଝିଲେ ହଁ ହଁ ମାନେ ଆମେ ଚାରିଜଣ ମୁଁ ଟିକେ କହୁଛି ଠିକ୍ ଅଛି ମୁଁ ଟିକେ ଆମ କଥା ମୁଁ କହୁଛି ହେଲା ତ ଆମେ ଚାରିଜଣ ଯାଇଥିଲୁ। ବାହାରିଥିଲୁ କେଉଁଠୁ ମାନେ ବ୍ରହ୍ମପୁର ବାହାରିଥିଲୁ ଠିକ୍ ଅଛି ରା ଆମେମାନେ ଏମିତି ହେଇଥିଲା ଆମ ଯୋଜନା। ଯେ ସକାଳୁ ଚାରିଟାରେ ବାହାରିବୁ ଠିକ୍ ଅଛି କିନ୍ତୁ ଆମେ ଜାଣିଥିଲୁ ରାତିରେ ଶୋଇଲେ। ସକାଳୁ ଆମେ ଉଠି ପାରିବୁନି ତ ଆମେ ଶୋଇନୁ ହେଲା ଆମେତ ରାତି ଅନିଦ୍ରା ଅଛୁ। ଚାରିଟା ହେଲା ଚାରିଟାରେ ବାହାରିଲୁ ଠିକ ଅଛି ରାତି ଚାରିଟାରେ ବାହାରିକି ତ ଆପଣଙ୍କ ମନ ସା ପହଞ୍ଚିବା କଥା ବ୍ରହ୍ମପୁରୁ ଚାରଟା ବାହାରିଲୁ କେତେବେଳେ ପହଁଚିବୁ ଭାବିକି କୁହନ୍ତୁ ମତେ? ଦି ସକାଳ ଚାରିଟ ହଁ ସକାଳ ଚାରିଟାରେ ବାହାରିଲୁ ଆମେ ମାନେ ଯେତେ ହେଲେ ବି ନାଇଁ ସକାଳ ଆଠଟା ଭିତରେ ପହଞ୍ଚିବା କଥା ଠିକ ଅଛି
ଆଚ୍ଛା
ବୁଝି ପାରିଲେ କିନ୍ତୁ ଆମେ ପହଁଚିଲୁ ଦିଟା ବେଳେ ହେଁ ହେଁ ରାସ୍ତା ଯାଇଥିଲୁ ବାଗୀ ଯାଇଥିଲୁ ନା। ଦିନ ସାରା ମସ୍ତି କରି କରି ଗାଧୋଇ ବିଧେଇ ମାନେ ଫଟୋ ଉଠେଇ ଆଉ ସବୁ ଆମର ଯେତିକି ନଥିଲେ ସବୁ ଫଟୋ ହେଲି ହେଲା ସମସ୍ତେ ମାନେ କୋଉ ଜାଗା ରହିଗଲୁ ଫଟୋ ଉଠେଇବା ପାଇଁ ମାନେ ଇ ଅଧଘଣ୍ଟା ସିଏ ଅଧଘଣ୍ଟା ସିଏ ତାର ମୋ ପାଇଁ ବିଡି କରେ ମୋ ପାଇଁ ଏମିତି କରେ ସେମିତି କରେ ସେମିତି କହି କହି ନାହିଁ। ମାନେ ଆପଣ କଣ ହେଇଥିଲା ଆପଣଙ୍କ ସମୟରେ ଆପଣ ଗୋଟେ ଗାଡ଼ି ଯାଇ ଯାଇଥିଲେ ସିଧା ଗାଡ଼ି ପଳିଲା। ଆମର ବାଇକ ଯାଇଥିଲୁ ଆମେ ବାଇକରେ ଗଲୁ ନା ଦିଟା ବାଇକ ଯାଇଥିଲୁ ତ ସେମିତି ରହି ରହି ହେଇ ଅଟକି ଅଟକି ପହଞ୍ଚିବା ବଲେ ସମୟ ଦିଟା ଠିକ ଅଛି।
ମାନେ ବାହାରେ ଥିଲେ କେତେବେଳେ?
କଣ କହିଲେ କଣ କହିଲେ?
ନାଇଁ ଆପଣମାନେ ଘରୁ କେତେବେଳେ ବାହାରି ଥିଲେ, ଚାରିରେ?
ବୁଝିପାରିଲେନି?
ନାଇଁ ମାନେ ଯିବାପାଇଁ ବାହାରିଥିଲେ କେତେବେଳେ?
କହିଲିପା ରାତି ଚାରିଟାରେ, ରାତି ଚାରଟ ଯାଇକି ଆଉ ପହଞ୍ଚି ପାରିଲୁନି ତାପରେ ଦିନ ଦିଟା ହେଇଗଲା ପଣି ପହ ପହଞ୍ଚୁ ପୁଣି ସେ ମାନେ ବିଲିଭ୍ କରିବନି। ପ୍ରଥମଥର ପାଇଁ ମୁଁ ଯାଇଥିଲି ଦେଖିବା ପାଇଁ ପାହାଡ଼ର ତଳ ଦୃଶ୍ୟ। କିନ୍ତୁ ସେ ଏତେ ଧୁଆଁ ଧୁଆ ହେଇଥିଲା କିଛି ଦେଖି ପାରିଲୁନି ଆମେ ମାନେ ବର୍ଷା ହଉଥିଲା ହେଲା। ସେଇ ସମୟରେ ହଁ ତ ସେ ସମୟରେ ବର୍ଷା ହଉଥିଲା ତ ଆମେ ଦେଖ କି ହେଲାନି ସବୁ ଧୂଆଁ ଧୂଆଁ ଆମ ଆମେ ଅଟକି ଦେଖିଲୁ ବହୁତ ସମୟ କିନ୍ତୁ କିଛି ହେଲାନି।
ହୁଁ ହୁଁ। ନାଇଁ ଆମେ ଶୀତ ଦିନେ ଯାଇଥିଲୁ ତ ଟିକେ ଭଲ ଲାଗିଲା ଜାଗାଟା। ହେଲେ ଅଜାଆଇମାନେ ଯୋମାନେ ଛୋଟ ପିଲା ବୟସ୍କ ଏମିତି ସବୁ ଚଢି ପାରିଲେନି। ରକୁ ଆମେ ମାମୁଁ, ମୁଁ ଏମିତି ସବୁ ଚଢିକି ଗଲୁ। ଦେଖିଲୁ ଟିକେ ବୁଲିକି ଆସିଲୁ ଆଉ। ମାନେ ମୋ ମାମୁଁ ମଉସା ଏମାନେ ସବୁ ଯାଇଥିଲେ ନା।
ହୁଁ ହୁଁ।
ତ ଆମେ କିଛି ମାନେ ଚାରି ପାଞ୍ଚ ଜଣ ଉପରକୁ ଗଲୁ ବୁଲିକି ଆସିଲୁ। ଆଉ ସମସ୍ତେ ତଳେ ଥିଲେ ଆଉ।
ହଁ ଆମେ ବହୁତ କଷ୍ଟରେ ଗଲୁ। ଆମେ ଚାରିଜଣ ସାଙ୍ଗ ଆମେ ଗଲୁ କିଛି କ ଆମେ ଗଲୁ। ତାପରେ ଉପରେ ଗଲୁ ତାପରେ ଗୋଟେ ସାଙ୍ଗ ଚେଷ୍ଟା କଲା ଗୋଟେ ମନ୍ଦିର ନା ଭୀମ ମନ୍ଦିର ନା କଣ। ମାନେ ଏ ପଟ ଗଳି ସେପଟେ ବାହାରିବେ ଜଣିଛ ଜାଣିଛ ସେଟା? ସେଟା ଅଛି ସେଠି ସେମିତି ସେ ସାଙ୍ଗମାନେ କିଏ ପାରିଲୁନି ଆମେ ତାକୁ ସେଠି ଫ ଫଟ ଫଟ ଉଠେଇଲୁ ବହୁତ ବର୍ଷା ହେଲା ଆମେ ଗଲା ପରେ ବହୁତ ବର୍ଷା ହେଲା ତା ବର୍ଷା ତଳକୁ ପଳେଇ ଆସିଲୁ ଠିକ ଅଛି ଭିଜିକି ତଳକୁ ପଳେଇ ଆସିଲୁ ତାପରେ ଆସିକି ଗାଡ଼ି ଗାଡିଚାବି ହଜିଗଲା ଆମର ହେଲା ତ ଦିପକୁ ଯିବ କିଏ ଆଉ ଥରେ। ମାନେ ଭାବ ସେ କେତେ କଷ୍ଟ। ଉପରକୁ ଯାଇଥିଲୁ ତଳକୁ ଆସିଲା ପରେ ଆଉଥରେ ଉପରକୁ ପୁଣି। ବର୍ଷା ହଉଥିଲା କିନ୍ତୁ ଚାବିଟା ହଜି ଚାବିଟା ତଳେ ହିଁ ଥିଲା। କିନ୍ତୁ ଆମକୁ ଲାଗୁଥିଲା ଉପରେ ଅଛି ଠିକ୍ ଅଛି ହେଲେ ବି ଦି ଜଣ ଆମେ ଉପରେ ଗଲୁ ଆମେ। ପୁଣି ସେଠି କଣ ନେଟୱାର୍କ ଟିକେ ପ୍ରୋବ୍ଲେମ୍ ଥାଏ। ଟିକେ ଭଲ ଲାଗେନି ସେ ନେଟୱାର୍କ ଆସେନି ଭଲ ହଁ ସେଇ ଜିନିଷ ତ। କୁହନ୍ତୁନି ବହୁତ ମାନେ ବର୍ଷା ହଉଥିଲା ନା ସେ ସମ ବହୁତ ମାନେ ହେଲା ଆମ ଦୁବିଧା ହେଲା ତ ମେନ୍ ଜିନିଷ ହଉଛି କଣ କହୁନାହାନ୍ତି ଆମେ ଯୋଉ ଜ ଦେଖିବା ପାଇଁ ଯାଇଥିଲୁ ସେ ଯେଉଁ ପାହାଡ଼ ଯେଉଁ ନାହିଁକ ଉପରକୁ ଦେଖିବା ପାଇଁ ଯାଇଥିଲୁ। ସେ ଜିନିଷ ଆମେ ଦେଖି ପାରିଲୁନି କାହିଁକି ନା ଧୂଆଁଧୂଆଁ ହେଇଯାଇଥିଲା। ହଁ ସେ ଜିନିଷ ଧୁଆଁ ଧୁଆ ହେଇଯାଇଥିଲା।
ଆମେ ବି ସେମିତି ଏଠି ଯୋଉ ଆମର ଜକିକିଆ ମଝିରେ ଯୋଉ ଶୀତଦିନେ ସବୁ ତାର ଦୃଶ୍ୟ ଦେଖିବାକୁ ଯାଆନ୍ତି ଉପରକୁ।
ଜକିକିଆ ଯୋଉ ଅଛି ଯୋଉ ଆମର ବାଲିଗୁଡାରେ।
ହଁ ସେଟା ହଁ ତ ଆମେ ସେଟା ଦେଖ ବୋଲି ସକାଳୁ ପୁରା ବାହାରିକି ଯାଇଛୁ ସମସ୍ତେ।
ହଁ ବୁଝି
ଦେଖିଲା ବେଳକୁ ଉପରକୁ ଯେତେବେଳେ କଷ୍ଟ କଷ୍ଟ କରିକି ଚଢି଼କି ଗଲୁ ଉପରକୁ କିନ୍ତୁ ଗଲା ବେଳକୁ ଆଉ ଦୃଶ୍ୟ ନାହିଁ।
ସେ ଜିନିଷ ସେମିତି ଜକିକିଆ ତ ମୁଁ ଯାଇନି କେବେ କିନ୍ତୁ ଏବେ ଏବେ ସେ ଜାଗାଟା ବୋଧେ ପ୍ରସିଦ୍ଧ ହେଇଛି ଗୋଟେ ଏ ଲାଷ୍ଟ କୁ ଶୀତଦିନରେ ନାଇଁ କି? ନହେଲେ ପୂର୍ବରୁ ତ ନଥିଲା। ତ ଯିବାକୁ ସୁଯୋଗ ପାଇନି। କିନ୍ତୁ କେବେ ଯଦି ବାରିପଦା ଗଲେ ଆପଣଙ୍କ ଭାଇ ସହିତ ମୁଁ ନି ଠୁ ଯିବି। ତାକୁ ହିଁ ମୁଁ ନେଇକି ଯିବି। ଆଉ ଦେଖି ହଁ ତା ଦେଖିକି ଆସିବି। ଏବେ ଆଉ ଥରେ ବା ମୋର ଯୋଜନା ଅଛି ଯିବା ପାଇଁ ମହେନ୍ଦ୍ରଗିରି। ମୁଁ ଏଇ ଥର ଦେଖିପାରୁନଥିଲି, କିନ୍ତୁ ଏଥର ମୁଁ ସେ ଭୁଲ୍ କରିବିନି। ଆମେ ଯୋଉ ରାସ୍ତା ସାରା ଯୋଉ ମ ଯାଇଥିଲୁ ହେଲା। ମାନେ ଆମେ ଗୋଟେ ବକ୍ସ୍ ବକ୍ସ୍ ନେଇଥିଲୁ ହେଲା। ନାଚି ନାଚି ହସି ହସି ତମେ ବିଲିଭ୍ କରିବନି ସେଇ ଟାଇମ୍ ରେ ମୁଁ ନୂଆ ଫୋନ୍ ଟେ କିଣିଥିଲି ମୋ ଫୋନରେ ମିନିମମ୍ ଗୋଟେ ପନ୍ଦରଶହଟା ଫଟୋ ଉଠାହେଇଛି ସମସ୍ତଙ୍କର।
ଆଛା ଆଛା। ନା ଆମେ ଏତେ ମାନେ ଯେହେତୁ ପରିବାର ସହିତ ଯାଇଥିଲୁ ଫୋଟୋ ଉଠାଉ। କିନ୍ତୁ ଏତେ ସମୟ ଆଉ ଦେଇକି ଫୋଟୋ ଉଠେଇବାକୁ ହୁଏନି।
ଏଥିପାଇଁ ଟିକେ ଲେଟ୍ ହେଇଗଲା। । ଯୋଉ ଜାଗାରେ ରହିଯିବୁ ସେ ଜାଗାରେ ଫଟୋ ମିନିମମ୍ ଦୁଇଶହଟା ଖଣ୍ଡେ ଉଠିବ। ସେମିତି ଫଟୋ ଉଠ ଉଠି ଉଠି ଖାଇ ପିଇ ମଜା କରିିକରି ଗାଧା ପାଧା କରିିକି ଯେତେବେଳେ ପହଞ୍ଚିଲୁ
ଇଏ ଆମେ ବି ଯଦି ସାଙ୍ଗ ସାଥିରେ ଏମତି ଯାଉ କୁଆଡେ କି କଣ ପୂଜା ପର୍ବରେ ଏମିତି କରୁ ତ ଆମର ଫୋଟୋ ଫୋଟୋ ଉଠେଇକି ଫୁଲ୍ ହେଇଯାଏ। ଫୋନ୍ ଗୁରା
ନାଇଁ ମୋତେ ଏହା ଖରାପ ଲାଗିଲା ହେଲା ଯେ ଆମେ ସକାଳେ ବାହାରିଲୁ ଚାରିଟା ରାତିରେ ଏତେ କଷ୍ଟରେ କିନ୍ତୁ ପହଞ୍ଚୁ ପହଞ୍ଚୁ ଦିନ ଦିଟା ହେଇଗଲା। ଘଣ୍ଟେ ନା ଦିଟା ହେଇଗଲା। ତା ପରେ ପୁଣି, ଆପଣ ଖାଇଲେ କୋଉଠି ସେଠି?
ଆମେ ତ ଯୋଉ ଖାଇବା ନେଇଥିଲୁ ଏଠି ଖାଇକି ପଳେଇଥିଲୁ ନା।
ହଁ ଜିରାଙ୍ଗରେ କହୁଥିଲେ ଏ ଖାଇଲେନି ଜିରାଙ୍ଗ କୋଉଠି ଖାଇଲେ।
ଙ୍ଗ ହିଁ ଖାଇକି ଯାଇଥିଲୁ ବିରିଆନୀ।
ହଁ ଆମେ ସେଠି ଗୋଟେ ଅଛି ନା ସେଇଠି ଗୋଟ ସାତ କିଲୋମିଟର ଦୂରରେ ନାଇ କି, ଗୋଟେ ମିଶନ ଶ ଅଛି ହେଲା, ସେଠି ଆମେ ଖାଇଥିଲୁ। ଆଉ ଫାଷ୍ଟ ଗଲୁ ଇଆଡ଼େ। ମାନେ ଆମ ଏମିତି ହେଇଗଲା ନା ଆମେ ସେ ଯେଉଁ ମହେନ୍ଦ୍ରଗିରି ଦେଖିପାରିଲୁ ନା ଜିରାଙ୍ଗ। ମହେନ୍ଦ୍ରଗିରି ରେ ଦିଟା ରେ ପହଞ୍ଚିଲୁ ବର୍ଷା ହଉଥିଲା ଏମିତି ମାନେ ମାନେ ଦିଟା ହେଇଥିଲା ତାପରେ ଜିରାଙ୍ଗ ସେତେବେଳେ ଗଲୁ ହଁ ହଁ। ଆଉ ଜିରାଙ୍ଗ ଯେତେବେଳେ ଗଲୁ ଜିରାଙ୍ଗ ଗଲା ବେଳକୁ ସନ୍ଧ୍ୟା ହଇଯାଇଥିଲା ଠିକ୍ ଅଛି। ସବୁ ବନ୍ଦ।
ହଁ।
ତପ୍ତପାଣି ପାସ୍ କଲାବେଳକୁ ରାତି ହେଲା। ଆମର ତପ୍ତପାଣି ଆସୁଚୁ ରାତି। ମାନେ ଭାବ ଆମ କିଛି ବି ଟାମିଙ୍ଗ୍ ଠିକ୍ ହେଲାନି। ଆମେ ଟ୍ରିପ୍ ଟେ ମାରିଦେଲୁ। କିନ୍ତୁ ମାନେ ନା ମହେନ୍ଦ୍ରଗିରି ଏନ୍ଜୟ କଲୁ ନା ଜିରାଙ୍ଗ ନା ସେ ତପ୍ତପାଣି। ନା ତପ୍ତପାଣିରେ ଗାଧୋଇ ହେଲା ନା ମହେନ୍ଦ୍ରଗିରିରୁ ସେ ଦୃଶ୍ୟ ଦେଖି ହେଲା ନା ଜିରାଙ୍ଗରେ ସେ ମନ୍ଦିରକୁ ପଶି ପାରିଲୁ। ମାନେ ଦୁର୍ଭାଗ୍ୟ ଥିଲା ଆମର ସେଇଟା ଆଉ। କିନ୍ତୁ ଏତିକି କହିବି ରା ବାଟ ସାରା ଆମେ ବହୁତ ମଜା କରିଚୁ। ଆମେ ଯୋଉ କହୁନାହାନ୍ତିକି ମାନେ ଯୋଉ ରାସ୍ତାର ମଜା ନିଅ ନାହାନ୍ତି କଣ ନାଇଁ ।
ହଁ ବର୍ଷା ଦିନେ ଯୋଉ ଆମର ବାଇକ୍ ରାଇଡ୍ ର ମଜା ନିଅନ୍ତି।